ହ୍ୟାଲୋ।
ହଁ।
ଖବର ଯା।
କିଛି ନା ଏଇଠି ବୋଇଲୁ। ବଇ
ହୁଁ ହୁଁ। ଖାଇବା ପିଇବା ରୋଷେଇ ବାସ ସବୁ ସଇଲାନି।
ରୋଷେଇ ସରି ସକାଳ ଯାହା ଖାଇଥିଲି ଆଉ ଖାଇନି ଏଇ ଭାବୁଛି ଏଇନା ଆଦି ସୋ
ୋଇ ନ ନାଇ ପୁଅ ଉଠିବ। ସେ ଅଳ୍ପ ଦିଇଟା ଖା ସିଏ ଉଠିଲେ ମତେ ଆଉ ଶୋଇଦବନ ଆଉ କଉଠି ଖରା ଟାଣ ବହି ତାକୁ ଖେଳେଇବି। ଏଇୟା ଡିଉଟି ଆଉ।
ଛୁଆ ଥିଲେ ସେଇୟା ଆଉ।
ହୁଁ ତମର ହେଲେ ତମେ ଫ୍ରି ହେଇଯିବ।
ହୁଁ
ତମର ହେଲେ ତମେ ତମର ହେଲେ ତମେ ଫ୍ରି ହେଇଯିବ ଅଁ। ଅଛନ୍ତି ଜେଜେମା ଖେଲେଇବେ ତମେ ଟିକେ ଖାଇ ପିଇକି ଶାନ୍ତିରେ ଶୋଇ ମୁଁ ହଁ ଏକୁଟିଆକୁ ହଇରାଣ ହଉଛି।
କାଇଁ ରେ ସୁଖ।
ହଁ ହଉ। ପନି ସେଇ ନେଇନ ବ ତ ହବନି ହଁ ମିଳିବ ନାଇଁ? କରିବ ତମର କିଏ କର୍ଣ ଗୋଟେ ଝିଅଟେ?
ହୋ ହୋ ହୋ
ଆମ ଆୟଚ ପାଇଁ ମାନେ ଝିଅ ଟା ନାହିଁ ଗୋଟେ ଝିଅଟା କର? ସମତତ ରଖୁଷ
ବୁଝା ବୁଝି ସବୁ କାମ ସରିଛି?
ନା କଣ କରିବିନି?
ହୁଁ ହୁଁ ଏବେ ତ ରଥଯାତ୍ରା ଆଇଲାଣି। ବାହାରେ ପୁରୀ ଯିବେ ଆଉ।
ଯିବା
ଚାଲୁନ ରଥଯାତ୍ରା ଆସିଲାଣି ରଥଯାତ୍ରା ଟାଇମ ଟିକେ ଯାଆନ୍ତିେ ପୁରୀ।
ଯାଆନ୍ତେ ଯେ ରଥଯାତ୍ରା ଗଲା ବେଳକୁ ତ ଭିଡି ଦେଖିପାରିବା ଯାଇକି ଠାକୁଟରଙ୍କ
ହଁ ରଥଯାତ୍ରା କିନ୍ତୁ ରଥରେ ଭଗବାନଙ୍କୁ ଦେଖିବା ସେ ସୌଭାଗ୍ୟ
ହଁ ଥରେ ଲେଖା ହେଇ ଯୋଉ ଇଏ ପୁରାଣରେ ଲେଖା ହେଇଛି ଥରେ ରଥଯାତ୍ରାରେ ଯ ମାନେ ଯୋଉ ଦେଖନ୍ତି ତାର ପୁନର୍ଜନ୍ମ ଆଉ ହୁଏନି ବୋଲି
ହଁ ବା ସେ ପୁରୀ ବାସୀ କେତେ ସୌଭାଗ୍ୟବାନ ସେମାନେ ପ୍ରତିବର୍ଷ ଦେଖୁଛନ୍ତି ଆମେ
ହଁ ସେ ବଡ ଦଣ୍ଡରେ ମାନେ ସେଇ ଭଗମାନେ ଦେଇଛନ୍ତି ସେଇ ଯଉଠି ଜନ୍ମ ସେଇଠି ମୃତ୍ୟୁ କେତେ ବଡ ଭାଗ୍ୟ ଦେଇ
ଭଗବାନ ତାଙ୍କୁ କେମିତିଆ ଭାଗ୍ୟ ଦେଇଛ?
ଦେଇଛନ୍ତି ଆହା ମୁଁ ଦେଖିଲେ ପୁରୀ ଲୋକ ଲୋକଙ୍କୁ ବୃନ୍ଦାବନ ଲୋକଙ୍କୁ ଦୂରରୁ ମୁଣ୍ଡିଆ ମାନ ମାନେ ତାଙ୍କ ସୌଭାଗ୍ୟ ଦେଖିକି ଆମ ଆମେ ମାନେ ତାଙ୍କୁ ତୁଳନା
ସେମାନେ ସେତିକି ପୁଣ ଆତ୍ମା ବୋଲି ଭଗବାନ ତାଙ୍କୁ ସେ ତାଙ୍କ ପାଖରେ ରଖିଛନ୍ତି।
ହଉ ସେତିକି ଆ କରଛନ୍ତି ଆଉ। ଆମ ମାନଙ୍କର କର୍ମ ସବୁ ଆମ ମାନଙ୍କର କର୍ମ ସବୁ କୋଉଠୁ ବିଗିଡିଛି ସେଥିପାଇଁ ଏଇ ଜନ୍ମ ୟାଡେ ସଆଡେ ପଡିଛି। ଯାହା ଏତିକି କୃପା ହେଇଛି ତାଙ୍କ ମନେ ତ ରଖିଛେ ତାଙ୍କୁ ଆଉ। ଖ କୃପା କର
ନାଇଁ ଏ ଜନ୍ମରେ ଚେଷ୍ଟା କରିବାକୁ ପଡିବ ଆର ଜନ୍ମରେ ଯେମିତି
ଆଉ ଜନ୍ମ ନ ହଉ ମାନେ ମୁଁ ଏଇ ଜନ୍ମରେ ଚେଷ୍ଟା କ ହଁ ଏକଦମ ସେ ମୁକ୍ତି। ଆଉ ଜନ୍ମ ନ ହଉ ଏଇ ଜୀବନ ମୃତ୍ୟୁ ଚକରେ ଆଉ ନ ପଶେ।
ଅ ନାଇଁ ମୂର୍ତି ତ ମୁୂର୍ତି ଭଲ କଥା ଯଦି ବି ନହେଲା ତା ହେଲେ କର୍ମ ଏମିତି କରିଥାଅ କି ସେକେଣ୍ଡ ଟାଇମ୍ ମାନେ ତ ମୁଁ ସବୁବେଳେ ଭଗବାନଙ୍କ କର୍ମ କରିବାକୁ ପଡ଼ୁ ଭଗବାନଙ୍କ ପାଖାପାଖି ରହିବାକୁ ପଡ଼ୁ ଆଉ
ସେ ଟାଇମ କେବଳ ତାଙ୍କ ପାଇଁ ଜୀବନ ଟା ଯାଉ ଆଉ ସଂସାର ପାଇଁ ନ ଯାଉ। ଯଦି ଏଇ ଜନ୍ମରେ ନ ହେଲା ତେଣିକି ସେ ଯାହା କର ରିଚନ୍ତି ଆମ ସାଙ୍ଗରେ ସେ କରନ୍ତି କିନ୍ତୁ ତାଙ୍କ ନା ତାଙ୍କ ତାଙ୍କୁ କେବେ ନ ଭୁଲେ ଏଇଟା ଗୋଟେ ସମସ୍ତ ଆ
ହଁ ନାଇଁ ଭଗବାନ ଭାଗବତରେ କହିଛନ୍ତି ନା ସିଏ ଏ ଧରା ପୃଷ୍ଠକୁ ପଠେଇଛନ୍ତି ତାଙ୍କ କର୍ମ କରିଆ ପାଇଁ।
ହଁ ଆମେ ଆମେ କିନ୍ତୁ ଭୁଲି କି ମାନେ ମଣିଷ ଜୀବନ ଟାକୁ ନଷ୍ଟ କରୁଛୁ
ହଁ ନାଇଁ ଭଗବାନ କହିଛନ୍ତି ଯେ ତାଙ୍କ କର୍ମ କରିଆ ତାଙ୍କ ଇଏ କରିଆ।
ହୁଁ ହୁଁ।
ସବୁ ତାଙ୍କ
ତାଙ୍କ ଇଏରେ କରିଆ ପାଇଁ। ଆମେ ମୋହମାୟାରେ ଛନ୍ଦି ହେଇକି ରହିଯାଉଛେ ଆମେ ଭୁଲି ଯାଉଚେ ଆମେ କର୍ମ କରିଆ ପାଇଁ ଆସିଛେ।
ଅ ଭଗବାନ ଆମକୁ କିଛି କହିଛନ୍ତି ମୋହମାୟାରେ ପଶ କିନ୍ତୁ ଯେତିକି ଦରକାରେ ସେ ତିିକି ସେଠି ରୁହ ମୋ ପାଖକୁ ବି ଆ ସ ମୋ କାମ ବି କର କିନ୍ତୁ ଆମେ ଟୋଟାଲେ ସେ ମୋହମାୟାରେ ପଶିଯାଉ ସେ ଯଞ୍ଚାଳ ଭିତରେ ଆଉ ବାହାରି ବି ପାରୁନି। ହଁ
ସେ ନିଶ୍ଵାସ ଦେଇଛନ୍ତି
କିନ୍ତୁ ଆମେ ଆମ କର୍ମ ବି ଟିକେ କରିଆର କ
ଅଛି ନା ଭଗବାନ କହିଛନ୍ତି ଭାଗବତରେ କହିଛନ୍ତି କର୍ମକୁ ସେବା ମାନିକି କରିକି ମତେ ସମର୍ପଣ କରିଦିଅ ସିଏ ଲାଗିବନି। ଆଉ ଯୋଉ ସେ କର୍ମ ଟାକୁ ମାନେ ମୋର ମୋର କହିକି ରହିଲେ ତା ଗର୍ବ ହିଁ ହେଇଯାଉଛି କର୍ମଟାକୁ ଯଦି ମାନି ଦେଇକି ସମର୍ପଣ କରିଦେବା ସେଇ ପରିବାର ଲୋକ ନିଜର ସମସ୍ତଙ୍କ ସହିତ ମଧୁର ବ୍ୟବହାର କିନ୍ତୁ ଅନ୍ତର ଆତ୍ମାରେ ଭଗବାନ ଆଉ କେହି ନିଜର ନୁହେଁ।
ନାଇଁ ଆମେ ସିନା ନିଜର ଇଏ ସିଏ ପୁଣି ସେଇପଟରୁ ବି ଆସିଆ ଦରକାରେ କିନ୍ତୁ ଯାହା ବିି ହଉ ଭଗବାନ କହିଛନ୍ତି ସେ ପଠଟା ଛାଡି ଦିଅ କିନ୍ତୁ ତମେ ନିଜ କର୍ମ ଟାକୁ ଦେଖ। ଆମେ ନାଇଁ ଆ ମ ନିଜ କର୍ମ ଟାକୁ ଦେଖିଆକୁ ହଁ ହଁ ନାଇଁ ଆମେ ଆମ ନିଜ କର୍ମଟାକୁ ଆଗ ଦେଖିଆ। ଆମକୁ ଭଗବାନ ହାତ ଦେଇଛନ୍ତି ଦାନ ଧର୍ମ କରିଆକୁ ଆମ ପାଖରେ ଯେତିକି ବି ଅଛି ଆମ ପା
ହଁ ଦଶ ଟଙ୍କା ଥାଉ ପଛ କେ ଆମେ ସେଟାକୁ ସତ କର୍ମ
ହଁ ଯେତିକି ବି ଅଛି ଆମେ ଦାନ କରିଆ। ଆମକୁ ପାଦ ଦେଇଛନ୍ତି ଆମେ ନ ଯାଇପାରିଆ ସେ ଉ ପୁରୀ, ବୃନ୍ଦାବନ, ଗୋପ, ମଥୁରା। କିନ୍ତୁ ଆମ ପାଖରେ ଯୋଉ ବି ଅଛନ୍ତି ଆମେ ସେଇଠିକି ବି ଚାଲିକି ଯାଇପାରିବା ଆଉ ଆମ ବାଣୀରେ ସବୁ ସବୁବେଳେ ଭଗବାନଙ୍କ ନାଁ ଆସୁ ଭଗବାନଙ୍କ ଏଆ
ସେଇଟା ଭଗବାନ ଚାହାଁନ୍ତି ଭଗବାନ କହନ୍ତି କି ମାନେ ଯଦି ଭା ବରେ ଗୋଟେ ଫୁଲ ଦେଲା ବି ସେଟା ମତେ ସମର୍ପଣ ମୁଁ ସେଇଟାକୁ ଭାବରେ ପାଇବି। କିନ୍ତୁ ସିଏ ମତେ କେତେ ଥର ସ୍ମରଣ କରୁଛି ମୁଁ ସେଇଟାକୁ ଧରିବି ସିଏ କେ ତେ ମୋ ପାଇଁ ଓଷା ବ୍ରତ କରୁଛି ମୁଁ ସେ
ନାଇଁ ଆମ ଆମେ ତା ମନରେ ଆମେ କେତେ ଥର ଆସୁଛେ ଦିନକୁ। ଆଉ ସେ ଆମର କର୍ମ କେତେ କରୁଛି।
କହୁଛି ଭଗବାନ ସେଇଟା ଦେଖନ୍ତି କୋଉ ପରିସ୍ଥିତିରେ ସେ ମତେ ଛାଡୁନି ସବୁବେଳେ ଯଦି ମୋର ସ୍ମରଣ କରୁଛି ମାନେ ମୋର ସରଣାଗତ ଭଗବାନ ସେଇଟା ସେ ଯେତେ ଦୂରାଚାଇ ହେଲେ ବି ତାକୁ ଆପଣେଇବା ପାଇଁ ଭଗବାନ କେବେ ପଛ ଘୁଞ୍ଚା ଦିଅନ୍ତିନି। କିନ୍ତୁ ଆମେ ହେଇଟା ଭୁଲ କରିଦଉଛେ ଆମେ ସଂସାରକୁ ନିଜର ମାନୁଛେ ଭଗବାନଙ୍କୁ ପର କରିଦଉଚେ। ସଂସାରରେ ଯେତେବେଳେ ବଡ ମାନେ ଧୋକା ଲାଗୁଛି ଅସଲିୟତ ସମସ୍ତିଙ୍କର ସାମ୍ନା କୁ ଆଉଛି ସେତେବେଳେ କହୁଛି ଆଉ ଆ ମୋର କେହି ନାହାନ୍ତି ସେତେବେଳେ ଭଗବାନ ମନେ ପଡୁଛନ୍ତି।
ଆମେ ସମୟ ଥିଲାବେଳେ ଭଗବାନଙ୍କୁ ମନେ ପକାଉନେ କିନ୍ତୁ ଭଗବାନ
ସବୁ କଷ୍ଟ ଆଇଲା ବେଳକୁ ତାଙ୍କୁ ମନେ ପକୋଉଛେ ସୁଖ ଆଇଲା ବେଳକୁ ଭୁଲି ଯାଉଛେ।
ହଁ କିନ୍ତୁ ସୁଖରେ ଦୁଃଖରେ ସବୁ ସମୟରେ ଯିଏ ଭଗବାନଙ୍କୁ ମନେ ପକେଇଲା ପ୍ରଭୁ ପ୍ରତିଟି କଥାରେ ଆଉ ଭଗବାନ ଯେତେବେଳୁ ତମକୁ ଅଧିକ ହଁ ଭଗବାନ ଯେତେବେଳେ ତମକୁ ଅଧିକ ଦୁଃଖ ଦେଇଦବେ ତମେ ଜାଣିବ ଯେ ସେ ତମକୁ ହଁ ପୁରା ନିଜ ପାଖକୁ ନେବା ପାଇଁ ଚେଷ୍ଟା କରୁଛନ୍ତି ନିଜେ ତମକୁ ପୁରା
ସବୁଠୁ ଦୂର କରୁଛନ୍ତି ମାନେ ସେ ତମକୁ ଆପଣେଇବା ପାଇଁ ଯାଏ ମାନେ ଆପଣେଇ ସାଇଲେଣି।
ହଁ ତମେ ତମେ ତାଙ୍କ ପାଖକୁ ଯିବାକୁ ହେଲେ ମୋହ ମାୟା ଜନ୍ଜାଳରୁ
କଷ୍ଟ ସହିବାକୁ ପାଇଁ ପଡିବ ତାଙ୍କ ପାଖକୁ ଯିବାକୁ ହେଲେ।
ହଁ ସେ ସେଇଟା ଚାହୁଁଛନ୍ତି ଆମେ ବୁଝିପାରୁନେ ଆମେ ଖାଲି ଭଗବାନଙ୍କୁ ତ ଦୋସୋ ଦୋଉଛେ ପ୍ରଭୁ ଆମକୁ ଏଇଠା ଦେଲ ସେଠା
ହଁ-ହଁ ମୋ ପାଖରୁ ସବୁ ଛଡେଇ ନେଲ ଆମେ ଭଗବାନଙ୍କୁ ଗାଳି ଦଉଛି। ସେ ଗାଳିବାଦ ବି ସେ ଆମକୁ ଛାଡୁନାହାନ୍ତି ସେଇଟା ହଉଛି ତାଙ୍କ କୃପା।
ସିଏ କିନ୍ତୁ ଚାହୁଁଛନ୍ତି ନା ଆମେ ସେଇ ବାଟରେ ଚାଲେ ହଁ ଆମେ ସେ ଆମକୁ ଯୋଉ ରାସ୍ତା ଦେଖୁଛନ୍ତି ଆ ସେଇ ରାସ୍ତା ଚାଲିବା ତାଙ୍କୁ ହଁ ଦୟା ଭାବନା ଆମ ସ୍ୱଭାବର ସେଖିବି ଦୟା ଧର୍ମ
ହଁ ଭଗବାନ କହନ୍ତି ସବୁଠୁ ଗୋଟେ ବଡ ମାନେ ମନୁଷ୍ୟ ସେବାର କର୍ମ ହଉଛି ପରହିତ କରିବା ସେଇଥିରେ ଭଗବାନ ବେଶୀ ଖୁସି ହୁଅନ୍ତି। ତମେ ଯେତେ ପରହିତ କରିପାରିବ। କିନ୍ତୁ ଆଜିକାଲି କଣ କହିଲ ସ୍ଵାର୍ଥ ଦେଖୁଛନ୍ତି।
ହୁଁ ଏଇଟା ତ ହଉଛି କିନ୍ତୁ ଭଗବାନ କଣ କହୁଛନ୍ତି କହୁଛନ୍ତି ତମେ ନିଜକୁ ଦେଖ ତମ ପ୍ରତି ଯେ ଖରାପ କରଛି କରୁଥାଉ ତମେ କିନ୍ତୁ ଅନ୍ୟମାନଙ୍କ ପ୍ରତି ଭଲ କର।
ଭଲ କର ମନରେ ସେଇ ଭାବନା ଟା ରଖ।
ତମେ କିନ୍ତୁ ଅନ୍ୟ ମାନଙ୍କ ପ୍ରତି ଭଲ କର ଅନ୍ୟ ମାନଙ୍କୁ
ସେଇଟା କରିବା ଆଉ ତା ଭିତରେ ଆମ ଭିତରେ କିଛି ଫରକ ନା କିଛି ରହିଯିବନି।
ହଁ ସେଇଟା ତ ନିଶ୍ଚିନ୍ତ ଆମ ଆଉ ତା ଭିତରେ
କଣ ଆଉ ରହିବ ସିଏ ତମକୁ ଗାଳି ଦେଲେ ଆମେ ତାକୁ ଗାଳି
ଆମେ ତାକୁ ଗାଲି ଦେଲେ ହଁ କିନ୍ତୁ ଆମେ ମଣିଷ ଜନ୍ମ ସହଜେ
କଣ କ ସବୁ ମାନେ ସବୁ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ କରିପାରିବେନି କେତେ କେତେବେଳେ ତ କହିଦବା।
ହଁ ଆମେ ମଣିଷ ଜନ୍ମ ମାନେ ଆମେ ଆଉ ନିଜକୁ ନିୟନ୍ତ୍ରଣ କରିବା ସହଜ ଜନ୍ମ ନ ନା ଧର୍ମ ଅଧର୍ମ ନ ଜାଣେ ଆମେ ଜାଣୁଛେ ଏଇଗୁଡା ଭୁଲୁ କି ତୁ ସଡ଼ନ ରାଗ ଆସିଯାଉଛି କ୍ରୋଧ ଆସିଯାଉଛି ହଁ ମୋତେ ସେ କହିଲା କେତେ ମଣିଷ ସମ୍ଭାଳିବ। ସହୁଛି ମଣିଷ ଶହୁନାହାନ୍ତି କି।
ଶଉଛନ୍ତି ଶଉଛନ୍ତି ନାଇଁ ଭଗବାନ ବି କହିଛନ୍ତି ଭାଗବତରେ ଏକାଦଶ ରେ ଭଗବାନ କହିଛନ୍ତି କି ସହିବାର ବି ଗୋଟେ ସୀମା ଅଛି। ସେ ସୀମା ଟା ପାର ହେଇଗଲେ ଭଗବାନ ବି ଶିଶୁପାଳକୁ ମାରିଥିଲେ। ସହିବାର ସୀମା ଅଛି ସହିବାର ଯଦି ସୀମା ନଥାନ୍ତା ତାହେଲେ କାହିଁ ମା ରିଥାନ୍ତେ ଭଗବାନ ଶିଶୁପାଳକୁ ଭଗବାନ ବି କ୍ରୋଧ ବି କରିବା ଆବଶ୍ୟକ ଭଲ ପାଇବା ବି ଆବଶ୍ୟକ ମାନେ ସବୁ ଧର୍ମ ଯୁକ୍ତ। ସେଇଟା ଧର୍ମର କଲେ ଧର୍ମଯୁକ୍ତ।
ହଁ ସବୁଆଡୁ ସବୁଆଡେ ଦେଖିବାକୁ ପଡିବ ଆମେ ଖାଲି ରାଗୁଚ
ତମେ କଣ କରିବା? ମାନେ ମୁଁ କହିବା କଥା ଯଦି ଜଣେ ସୁଧୁରୁନି ତାକୁ ବ୍ରେଥରେ ବୁଝେଇକି କରିବା ଅପେକ୍ଷା ସେ ଚିନ୍ତନା ଟା ଆମେ ଭଗବାନ ଉପରେ ଲଗେଇବା ଆମର ହେଲେ ଲାଭ ମିଳିବ। ହବନି ଷେତ କାହିଁ ବେକାର ମୋର କହିବା ଚୁପ୍ ହେଇଯିବା ଭଲ।
ଆମେ ଯୋଉଟା କହୁଚେ ସେଟା ଠିକ, ଭଗବାନଙ୍କ କାମ ଇଏ ସେମିତି ଆ ଉଁ ସେମିତିଆ ପରିବେଶ, ପରିସ୍ଥିତି ଆଉ ସେମିତିଆ ମନ ଏଇଗୁଡ଼ା ଦରକାରେ ଆଉ ପରିବେଶ ତ ଆମକୁ ସେମିତିଆ ମିଳିବନି।
ମିଳିବନି। ପାଞ୍ଚ ଆଙ୍ଗୁଳି କେବେ ସମାନ ମିଳେନି କାହାକୁ କି ମିଳିବନି।
ହଁ ପରିବେଶ ମିଳିବନି ପରିସ୍ଥିତି ମିଳିବନି, ତାହେଲେ ମଣିଷ କେମିତି ଜଣେ ରହିବ ମଣିଷ
ସେଇ ପରିସ୍ଥିତିରେ ଜେମ୍ ମାନେ ଭାବିବା ଆଉ କି ଭଗବାନ ପରିସ୍ଥିତି ଦେଇଚନ୍ତି ତା ସହିତ ଖାପ ଖୁଏଇକି ଚଳିବାକୁ ହେଲେ ଆମକୁ ଆମ ବାଟରେ ନି ଶ୍ଚୟ ଦେଖାହବ କେମିତି ଚଳିବା? ଆଉ ଯଦି କହିବା ପାଞ୍ଚ ଆଙ୍ଗୁଠି କି ସମାନ କରିକି ନେଇକି ବାଟ ଚାଲିବ, ଏଟା କେବେ ହେଇପାରିବନି ଅଲୋଡ଼ା ନି ଯାଇ ହାରିଯିବା।
ହଁ ନିଜ ପାଇଁ କଷ୍ ନିଜ ପାଇଁ ସବୁ କଷ୍ଟ ହବ ନିଜକୁ ବି ଜଣା ଏମିତି ଆଉ ଦିନ ବେଳେ ଶୋଉଚ ନା ଶଉନ?
ନାଇଁ ଦିନ ବେଳେ ତ ପୁଅ ଶୋଇଲେ ଶୋଉଚି ପୁଅ ଉଠିଲେ ଶୋଇଲା ନ ଶୋଇବ ମୁଁ କାଲି ଦି ଦିନ ତିନି ଦିନ ହେଲା ଶୋଉନି ଦିନରେ।
ଦିନରେ କ ଶୋଇବା କଥା ନୁହେଁ କିନ୍ତୁ
ନା ଶୋଇବା କଥା ନୁହେଁଁ, ଅଭ୍ୟାସ ହେଇଯାଇଚି କିନ୍ତୁ ଇଏ ଶାସ୍ତ୍ର ଅନୁସାରେ ଦିନରେ ଶୋଇବାଟା ଅପରାଧ।
ଦିନରେ ଶୋଇବା କଥା ନୁହେଁ କିନ୍ତୁ ଆମ ଆମେ ଆଜିିକାଲି ଯୋଉ ଖାଦ୍ୟ ଖାଉଚେ ଯୋଉ ଇଏ କରୁଛେ
ରାତିଟା ଖାଲି ବିଶ୍ରାମ ନେବା କଥା। ହେଲେ କଣ କରିବୁ ଦିନରେ ତ ଖାଇଦେଲେ ଟଳି ପଡିପଡୁଚୁ ପାଇଁ।
ହଁ ଆଜିିକାଲି ସମସ୍ତଙ୍କର ଦେହ ଖରାପ ହେଇ
କିନ୍ତୁ ବ୍ରତ ଉପବାସ କିନ୍ତୁ ଦିନରେ ବିଲକୁଲ ବିଛଣାରେ ଶୋଇବା କଥା ନୁହଁ ଯାଇ ଯୋଉ ବ୍ରତକର ଓଷା କର। ଆଜି କାଲି ତ ଲୋକ ଗୁରୁବାର ଓଷା କଲେ ବି ଶୋଇ ପଡୁଚନ୍ତି ଭୋଗ ଲଗେଇ ଦେଇକି।
ନାଇଁ ସୋନି ତାର କିଛି ନୀତି ନିୟମ ଅଛି।
ଗୁରୁବାରଟାରେ ଦେଖ ପୁରାଣରେ ମନା ଖାଇକି ସେ ଶୋଇ ପୁଡୁଚନ୍ତି। ଆଉ କୋଉ ଓଷା ବାର ମାନିବେ କହିଲ ଟଳି ପାଣି ନେଇ ଶୋଇ ପଚା ଖାଇକି